ହ୍ୟାଲୋ ସୁଭିଲା
ହଁ ଗୁଡ୍ ଇଭିନିଂ
ଗୁଡ ଇଭିନିଙ୍ଗ ଆରେ ତୁ ଚାଲି ଚାଲି ଆଉ ତମର ତୁଡ ତମ କାଳିଆ ଦୁ ଭୁକୁଚୁ ବଧା ମୋ ବାଡେଇ ପକେଇଥାନ୍ତେ ୟାଡେ ତମ ପୁଅ ବସିଛି ଏଠି ହଁରେ ତ ପୁଅ ବସି ସେଠାକୁ ଲିଟୁକୁ ଡାକି ଡ଼ାକି ଯାଉଛି ତା ସେଟା ଭକି ଚାଲିଛିକି
ଏସ
ହଁ କୋଉଠି ହଲ
ଏଠି ପପ୍ ଆଉସ
ଏ କଣ କରୁଛ ଏଠି
ଏଇଠି ଅଛୁ ଶୋଇବୁ ଆଉ
ତମ ତ ଛଅଠି
ହଁ
କରିବା କଥାର କଲ ।
କଣ ହେଲ
ସଫା ସି କରିବାକୁ କଣ କହୁ ଥିଲ କଲସେଠା
ହଁ ସଫାସଫି ଚାଲିଛି ଆଉ
ହ ହଉ ଆଉ ଫ୍ୟନ୍ ଲଗେଇବା କଥା କଣ ହେଲା
ହଁ ଫ୍ୟାନ ଆଣା ହେଇଯବେ ତ ଗୋଟେ ଦେଷା କଣ ହଉଛି ଆଉ
ତ ତଳ ଫନ୍ ନ ଉପରେ ଫାନ୍
ଏ କବୁଲ ଫାନ୍
ଲାଗିଥିଲା ସେଠା ନାଉ ଗୋଟେ ଯୋଉଟା ଲଗେଇଥିଲ ସେଇଟା ନା ଆଉ ଗୋଟେ
ଭଲ ଲାଗିଥିଲା ତ ଆଉ
ଓହୋ ଆଉ କଣ ଖିଆ ପିଆ କରୁଛୁ
ସେ ଯାଇଥିଲୁ ଗୋଟେ ଆଡେ ତ ଖାଇକି ଟିକେ ଟିକେ ଆସିଥିଲୁ ଅଣ୍ଡା ତ ବାହାରିକ ଆଉ
ଆଉ ଭୋଜି ଖାଇ ଯିବନି
ଭୋଜି ଖାଇ ନା ଯିବିନି
ଆଉ ଆଉ ଗାଁ ଭୋଜି ଟା କେମତି ଜିବୁନୀ ମ
ନା ଭୋଜି ଖାଇବା କୁ ଇଚ୍ଛା ନାହିଁ ଆମେ ଯିବୁ ଆଉ ଗୋଟେ ଆଡେ ଖାଇବାକୁ ତିନି ଜଣ ଆଉ ହ
ଆଉ କଣ କରୁଛୁ ଏବେ ତୁ ପଡେ ଆଡ ନା କଉଠି
ହଁ ପଢିଆଡେ
ହ ହୋ ଆଉ ଆ ଯୋଉ ବୁଲାବୁଲି କରଛି କଥା କଣ ହେଲା ଯ ଯିବା କହୁଥିଲଥିଲୁ ରାଜଗିରି
ହଁ ଯିବା ବୁଲିବାକୁ ପୋଗ୍ରାମ ଗୋଟେ କରିବା କଥାାର୍ଥାକି ସବୁ
ଓ ପିଲାଙ୍କ ସ
କୋଉ ଦିନ କଣ ଯିବା
ହଁ ଯିବା ଗୋଟେ ଏପ ନାଇ ଟ ପି ଗୋଟେ କରିବା
ହଁ ଯଏ ସବୁ ଦାୟ ଦିଆ ଦେଇଦବା କିଏ କଣ ହବ କାହା କିନିଷକୁୁ ହଉ କିଏ କଣ ହବ ବାଟରେ କିଏ କଉଟା କଣ ଧରିବ
ଗସୁ
ହଁ ସେଇ ଯେ ପାଲ ଆଉ ଏଇ ହଁ ବଡ ପାଲ ଯୋଉଟା ଅଛି ନେଇ ଯ ଆମର
ହଁ ସେଇଟ ନଲେ ହବରେ ପୁରା୍ୟାପିଂ କରେ ପ ରାତିରେ ଶୋଇବା
ହୁଁ ଆଉ ଟାଙ୍ଗିଆ କଟୁରୀ ସବୁ
ଡାଙ୍ଗିଆ କଟୁରୀ
ହ
ଆଉ କଣ ଯିବ?
ଆଉ ଖାଇବା ଖାଇବା ଯାହା ନବା ଯେ ଯାହା ଫାଶୀନାଲ ଜିନିଷ କିଛି ନେବା
ଶେଜ ନିଜର ବେସିଡ଼ି ଫେସିଡ଼ି ଯେତେ ହେଲେ ନବାକୁ ପଡ଼ିବ ନାଁ ଖାଇବା ଆଇଟମ କଣ କଣ କରିଆ?
ଖାଇବା ଆଇଟମ ସେଇ ଷ୍ଟାଟର ଆଇଟମ କଣ ଟିକେ ହେଲେ ଭଲ ଲାଗିବ।
କଣ କରିବା ମୁଁ କ‌ଇଲି ରାତିରେ ଚିକେନ ପୋଡ଼ିଆକି ସେଠି ନିଆଁ ଲଗେଇଇକି।
ହଁ ଗୋଟେ ଟୋଟାଲ ଗୋଟେ ପୁରା କହିଲ ନହେଲେ ଯୋଉ ମାଟି ନେସିକି ଯୋଉ ଯୋଉଗୋଟେ ଇଏ ତ ତମ୍ବା। ଟିଣ ପେପର ଦେଇ ପୋତି କିି
କଣ ଟା।
ଏ ଯୋଉ ଟିଣ ପେ ପରେ ଚିକେନ ବାନ୍ଧିକି କି ଚିକେନଟାକୁ ମ ଥରେ ଗୋଳେଇକି ତା ଉପରେ ଗୋଟେ ଟିଣ ର ଗୋଟେ ଘୋର‌ଉ ନାନ୍ତି ପେପର ଟେ ଟିଣପେପରଟେ ଘୋର‌ଈ‌ ତା ପରେ ମାଟି ନେସିକି ପୋତୁଚନ୍ତି।
ଏ ଯୋଉ ଭିଲେଜ କୁକିଙ୍ଗ ଚାନେଲ ୟୁଟୁବବାଲା ଚଲେଇଥିଲେ କି ନାଇଁ ହେଁ ନିଆଁରେ ପୋଡ଼ିଦେଇକି
ହଁ ହଁ ହେଇ ପାପରେ କରିଆ।
ବାମ୍ବୋ ଚିକେନଟା ମୋର ଭାରି ଇଚ୍ଛା। ଖାଇ ଖାଇ ବୋଲି ନୟାଗଡ଼ ମହୋତ୍ସବ ବେଳେ ଥିଲା ମୋର
ହୁଁ ହୁଁ।
ସବୁ ଟିକେ ବିକୁଥିଲେ ସେଇଟା କୁଆଡୁ କହିଲୁ ବାହାର କୋଉ ଜିଲ୍ଲାର ଗୋଟେ ଆଣିକି ସେ ବିକୁଥିଲେ
ହୁଁ।
ସେଟା ମୁଁ ଖାଇଥିଲି ତ ଭାରି ବଢିଆ ଲାଗିଥିଲା। ହିଟ ଟିକେ ଖାଇବାକୁ ଇଚ୍ଛା ସେ ବାମ୍ବୁ ଚିକେନ୍ କେମିତି କଣ ହଉଛୁ ତୁ ଜାଣିଛୁ କି?
ହଁ ସେଟା ରେସିପି ମାରିଦେବା। ଦେଖିଦବା।
ମାରିଦେଲେ ହବ ୟୁଟୁବ ଦେଖିକି କରିଆନା ଆଉ ଜାଣିଚୁ କଣ କେମିତି କରିଆ
ହଁ
ମାନେ ଏ ସେ କଣ କଣ କେମିତି ଦିଅନ୍ତି ଭିତରେ ଏରା ଜାଣିଛୁ ଜାଣିନ
ହଁ କଣ ହେ ସେଇ ମସଲା ଯୋଉ ଅଧାଶ ଟଙ୍କା ଦେଇକି ସବୁ ଗଡା ମଶଲା ବସଲା ସବ ଗୁଡା କଞ୍ଚା ଗୋଳେଇକି ସେ ମାଉଂସ ଭିତରେ ଦିଆ ହବ ଆଉ ଉପରେ ଗୋଟେ ଗୋଟେ କାୟାବ ଭଳିଆ ଗୋଟେ ଦେଇକି ନହେଲେ ଅଟା ଇଏ କରିକି
ତା ଭିତରେ କଣ କଣ କଣ ସବୁ ଦିଆହବ ଭିତରେ?
ଭିତରେ ପରା ସବୁ ଏ ଯୋଉ ଯାହା ଯାହା ତ ପକାହବ ସବୁଯାକ ମସଲା ପିଆଜ ସବୁଜା ମସଲା ପିଆଜିଆବୁ ଗା ଗଳେଇ ଗଳେଇକ ସବ ପକା ହବ ଆଉ।
ପିଆଜ ଅଦା ରସୁଣ ଆଉ ଗୁଣ୍ଡ ମସଲା ଲଙ୍କା ଏ ଛତିି ସବୁ କାଣ ନାଇଁ କି
ହଁ ଛେଚି କି ସବୁ ପକେଇଛିିବ ସେ ମସଲା ହେଇଯାଉିବ କାଳେଲି ସବୁ ପକା ହେଇଯିବ
ହୁଁ
ସେୟ କାଲେ ସବୁ ଦେଇକି
ରାକ ପଟ ପତ୍ର ଦିଆବନ ଉପର ପଟେ ଯୋଉ ଇଏ
ହଁ ହଁ ବା ପ ତ ଦେଇକି ତାକୁ ନଈରେ ବନ୍ଧା ହବ ନଈରେ ବାନ୍ଧିକି ସବୁ ଇଏ କରାହବ। ତାକ ଆଗ ସବୁଯାକ ସବୁ ସବୁ ମସ ିକ ପକେଇ ତାକୁ ଗୋଳିଆଇକି ରଖା ହବ
ହୁଁ ଟିକେ ସମୟ ମାରିନେଟ ହବ ନାଇଁ କି ମସଲା ଟା ଭିଜିଲା ପରେ ସେଟାକୁ ପଢା ହବ ଆଉ ଆ ସେ ଯୋଉ ଗୋଟା ଚିକେନ ଯୋଉଟା କହୁଥିଲୁ ପୋଡ଼ିବାକୁ କୁ ସେଇଟା କେମତି ଜାଣିଛୁ?
ସେଇ ଗୋଟା ଚିକେନ ଟା ବି ଏଇ ଯୋଉ ଅଦା ରସୁଣ ଆଉ କଞ୍ଚା ମସଲା ଯାହା ଆମେ କଞ୍ଚା ଲଙ୍କା ସୁ ନୁହଁ କି ଧାନିଆ ଫନିଆ ସବୁ ସବୁ ସବୁେଷ୍ଟ କରା ହବ
ପେଷ୍ଟ କରିକି ଚାରିପଟ ପ ଏମତି ଲିପା ହବ ହଁ ତ ଗୁହୁସହ କ ପେଟରେ ରୋଡ ବାଡି ପୁରେଇକି ନିଆଁରେ ଚଙ୍ଗିଆ ଆଉ କଣ?
ହଁ ତଳେ ସବୁ କାଠ ବାଟ ନେଇ ସେଠଆ କରିକି ନିଆ ଲଗା ହବ ଆଉ ଉପରେ ଆରେ ପଡ ସାଇଡ୍ ଭା ଦେେ ପଡୁ
ହଁ ଚାଲିଲ ଆଉ?
ତାକୁ ଏଇ ଯୋଉ ଲୁହା ଯୋଉ ପଡା ହେଇ ପରେ ଗୋଡେଇକି ନଲମା। ନହଲେ ପୁଅ ହେରା ଗୁରେଇକିନା ଆଉ ଗୋଟେ ଏମିତି କଲେ ହବ। ସେ ନ ପୋଡିକି ଏମିତି ପୁରେଇକି ତାକୁ ମାଟି ନେସିକି ନିଆଁରେ ପକାହଉଛି ପୋତାହଉଛି।
ମାଟି ଯୋଉ ଭିତରେ ପୁରା ଫୁଲ କରିକି।
ହଁ ମା ନାଇଁ ନାଇଁ ଆଗ ଯୋଉ ଅଛି। କି ତୁ ଏ ଯଉ କହିଲୁନୁ କି ଯଉ କହୁଲୁନୁ ଗ୍ରାଇଡିଙ୍ଗ କର ସବୁଯାକ। ହେରା ଆଣିକି ଫେଷ୍ଟ କଲି। ଦେଇକି ଗୋଳେଇ ଦେଇକି ତା ଉପରେ ସେଇ ଯୋଉ ହଁ ଇଏଟା ଯୋଉ। ଟିଣ ପେପରଟା ଟିଣ ପେପରଟା ଗୁରେଇ ଦବ। ଗୋଳେଇ ଦେଇକି ତାପରେ ମାଟି ନେସାଯିବ।
ହଁ ଟିନ ଫଲ ତିନ ଫଲ ଟା ଲାଗି ତାପରେ ମାଟି ପୁରା କୋ ଦିଆଯିବ ଆଉ କଣ।
ହଁ ପୁରା ମାଟି ଦେଇ ଦେଇକି ପୁରା ତାକୁ ନିଆଁରେ ପକ୍କା ହେଇଯିବ ଆଉ। ସେଇ ଗୋଟେ ଆଉ।
ଭଲ ଆଉ କରିବା ଦି ତିନି ପ୍ରକାର ଆଇଟମ କରିବା ଆଉ। ଆଉ ଏଇ କଷା କଷି ଚିଲି ଚିକେନ ଖାଇକି କି ଏରା ସବୁ ଭଲ ଲାଗୁନି।
ହଁ ଯେତେ ହେଲେ ଆଉଛି ଆଉ।
ହ ବାଗେଇକି ଗୋଟେ କରିବା ଆଉ। ଆଉ ଗୋଟେ ଇଣ୍ଟେକ୍ସ ନେଇକି ଯାଇଥିବା ନା?
ହଁ ହଁ ଗୋଟେ ବ୍ଲୁଟୁଥ ବାଲା ଇଟେକ୍ସ ନବା ବଡ଼ ଟେ।
ନବା ତାର ବେଟିର ନେଇଯିବା ଦି ତିନିଟା।ଯୋଉ ଅଟୋ ବ୍ୟାଟେରୀ ନହେଲେ ନାହିଁ।
ବାଇକ୍ ବେଟ୍ରି ହଁ ବାଇକ୍ ବେଟ୍ରୀ ହବ ନା ବାଇକ୍ ବେଟ୍ଟ୍ରି ଦିଟା ନେଲା ଗଲା ଆଉ। ଗଲେ ଆଉ ଯେତେ କଷ୍ଟ ଅଛି ଗୀତ ବଜେ ବଜେଇ ପଳେଇବ ନ
ହଁ ହଁ।
ସେଇଟା ବଯେଇ ବଜେଇ ବାଟ ଜାକ ଗଲେ ବି ଭଲ। ପିଲେ ପୁ ଯା ହେଲେବି ମୁଁ ମୁଁ କହିଲି ଚାରି କିଲୋ ପାଞ୍ଚ କିଲୋ ଭଳିଆ ହବ ବୋଲି।
ଚାରି କିଲୋମିଟର ଚାରି ପାଞ୍ଚ କିଲୋଟର କେତେଟା ପାହାଡ ତିନିଟା ହବ ପାହାଡ ଡେଇଁବାକୁ ପଡିବ ନା। ତିନିଟା ପାହାଡ ଡେଇଁକି ଯିବୁ। ସକାଳେ ଆରେ ଏଇଠି ରହୁନାହାନ୍ତି। କିଛି ଜଙ୍ଗଲ ଜନ୍ତୁ।
ହଁ ଜଙ୍ଗଲରେ ରହୁନାହାନ୍ତିି। କପଟିଆ ବାଟା ସାରା ପା ଖାଲି ବରହା।
ବାରାହା କିଛି କରିବେନି ଯେ। ହେରା ମଣି ସେ ଦେଖିଲ ପଳେଇବେ ଡରିକି ନାଇଁ କି।
ନାଇଁ ନାଇଁ ବୟେଜ୍ ନୁହଁ ଗୋଟେ ଗୋଟେ ଅଛନ୍ତି। ମାଇଗୁରା ଗୋଟେ ଗୋଟେ ରାଗିଯିବେ। ସେ ମଣିଷ ଦେଖିବା ନ
ତା ପିଲା ପାଖରେ ଥିଲେ ଚୋବେଇ ଥାଏ। ପିଲା ନଥିବ ଯଦି ପଳେଇବ ତାର ସେ।
ଆମେ ବା ଯାଉଥିଲୁ ସେଇ ଆମ ମୁଣ୍ଡିଆ ତଳ ଗାଁ ତଳ ଯୋଉ ତାଙ୍କ ସାଙ୍ଗରେ ମୁ ଯାଏ। ପାଧିରେ।
ହଁ।
ସେଟା ଗଲା ଆଳେ ବି ହେନ୍ତି ପୁରା ପ୍ରବଳ।
ଆଉ ହାତୀ ଫାତୀ ଅଛନ୍ତି ନା ସେପଟେ।
ହଁ ହାତୀରୁ ଗୋଟେ ଥର ଆମ ଯାଇଛୁ ହାତୀ ହାବୁଡେ ବେଳେ ଲୁଚିକି ରହିଲୁ ସବୁ ଭିଡିଓ ବନ୍ଦ କରି।
ଏ ପରା ମାରିପକେଇ କୁ ଦି ଥର।
ଆଉ ତାପରେ । ତତେ ଖାଲି ଭୟଭ ବ୍ଲାକ୍ ହେରାକୁ ତୁ ଦେଖିପାରିବନୁି କିୁ ସେମାନେ । ତୁ ଯୋଉଟି ଥିବୁ ତତେ ଦେଖିବେ।ତୋ ପାଖ ପାଖରେ ତ ନହଲେ ପୁରା ପୁରି ଗଛରେ ଗଛରେ ବୁଲେଇବେ ଜାଣିପାରିବନୁ।
ସେଡାକ ବି ଅଛନ୍ତି କି ଆମ ଏ ଜଙ୍ଗଲରେ?
ହେରାକ ହେରା ତମେ ଦେଖି ପାରିବନି କେତେବେଳେ ସେ ତମକୁ ଦେଖିବ। ଦିନବେଳେ ଯଦି ବା ସେ ଦିନ ବେଳେ ବାହାରିବନି।
ଏରାକ ବ୍ଲାକ୍ ବ୍ଲାକ୍ ବାଘ ନା ଯୋଉ ତେନ୍ଦୁଆ କରୁଛନ୍ତି ତେନ୍ଦୁଆ ନା।
ହଁ ସେଇ ତେନ୍ଦୁଆ ଗୁଡା ସେଇ ବ୍ଲାକ୍ ।
ହେ କଳା କଳାର ବିଟ
ପୁରା ବିଟା ଭଳିଆ।
ସେ ତମେ ତମେ ତଳେ ଚାହଲେ ସେ ସେ ଚାରଟା ସେ ନୁହଁ।
ସେ ଗୋଟେ ପିଛା କରିବ। ସେମିତି କାହିଁକି ନା ଗଲେ ଯାଉସୁ ଗଲେ ଯାଉୁ ଚାରି ପାଞ୍ଚ ଜଣ ଲେଖା ଯାଉସନ୍ତି ନା।
ଏ ଯୋଉ ଝରଣା ଗୋଟେ ଥିଲା ନା କଣ ଗୋଟେ କହୁଥିଲେ ସେ ଭାଇ ଆମର। ସେଠିକି ଯୋଉଁ ପରଠି।
କଣ?
ସେଇ ଉପରେ ପାହାଡ ଉପରେ ଇଏ ଗୋଟେ ଝରଣା ଗୋଟେ ଥିଲା ନା କଣ କହୁନଥିଲେ?
ଝରଣା ହଁ କୋହୁଥିଲି କି କଁ କୋଉ ଗାଁ ପିଲା କୋହୁଥିଲେ କୋଉ ଛୁଆପିଲା।
ଏଇ ଆମ ଗାଁର ଯୋଉ ଭାଇ ହେରିକା ଯାଇଥିଲେ ଯୋଉ ଆଗ ଥରକ ସେମାନେ କହୁନଥିଲେ, ଆଉ ଭୋଜିଭାତ କେମିତି ହବ ନହେଲେ ପାଣି କଣ ତଳୁ ବୋହିକି ନବାକୁ ପଡିବ?
ଏଇ ଯୋଉ ଆମେ ଯାଇଥିଲେ ଏଇଠି ଯୋଉ ଆର ଥରଟି।
ନା ମଁ ଏଇ ଉପର ଯୋଉଠିକି ଯିବା ରାତିରେ ଯୋଉଠି ଶୋଇ ହବ ରାଜଗିରି।
ହଁ ସେଇଠି ପା ପାଣି ନବା କଣ ଆମେ ସେଇଠୁ ପାଣି ଆଣୁ ଥିଲୁ ପା ଏଇ ଗୋଟେ ଇଏରୁ।
ଏ ଝରଣା ଅଛି ନା?
ହେଇଠି ସେଠି ପା ଗୋଟେ ଝରଣାଟେ ଏଇଠି ଯାଇଟା ଆସୁଚି। ପାଣି ଆମେ ହେଠୁ ଯାଇ ପାଣି ବୋହି ଗନ୍ଧିଲୁ
ସେଇ ଉପରେ କୋଉ କୋଉ ମନ୍ଦିର ଥିଲାଟି ଗୋଟେ ହନୁମାନ ମନ୍ଦିର ଥିଲା ନା?
ହଁ ହନୁମାନ ମନ୍ଦିର।
ହଁ। ହଁ ପା ହଁ ହୋଉ ଯିବା। ହଁ ହୋଉ ତୁ ଗାଁକୁ ଆସେ ମୁଁ ଯାଉଚି ଯାଇକି ସବୁ ପିଲାଙ୍କୁ ବସିକି କଥାବାର୍ତ୍ତା ହେଇକି ଯିବା ଆଜି କିଏ କୋଉ ଦାୟିତ୍ଵରେ ରହିବ ଆଉ ହେଲା।
ହଁ ହଁ।
ହଁ ହୋଉ। ହଁ ମୁଁ ରଖୁଚି ଆଁ।